ହ
ହାଲୋ। ଜୟ ଜଗନ୍ନାଥ। କଣ କରୁଛନ୍ତି?
ମୁଁ ଶୋଇଛି ଏବେ।
ଆଚ୍ଛା। ତ ଏତେ ସମୟ ହେଲାଣି କଣ ଏଇ ଯାଏ ଶୋଇଛନ୍ତି?
ହୁଁ ଦେହ ଟିକିଏ ଭଲ ନାହିଁ ତ ଶୋଇଚି ଟିକେ।
ଦେହ କଣ ହେଇଛି?
ଟିକେ ମାଇନରେ ଏମିତି ହେଇଛି ଆଉ। ଛାଡନ୍ତୁ ଆପଣ କିଛି କୁହନ୍ତୁ?
ଅ ତ ଖାଲି ସମୟରେ କଣ କରିବାକୁ ଭଲ ପାଆନ୍ତି?
ମୁଁ ତ ଏମିତି ଗେମ୍ ଫେମ୍ ଖେଳେ। ଟ୍ରେଡିଂ କରେ, ଘର କାମ ଟିକେ କରିବାକୁ ଯେତିକି ସମୟ ମିଳେ ସମ୍ବଳ।
ଆଚ୍ଛା ତ, ଘର କାମ ସମ୍ଭାଳନ୍ତି ଆପଣ?
ଆଜ୍ଞା।
ଘର କାମ ଯେମିତି କଣ କରନ୍ତି?
ମାଆଙ୍କୁ କାମରେ, ମାଆଙ୍କ କାମରେ ଟିକେ ସାହାଯ୍ୟ କରେ। ବାପାଙ୍କ କାମରେ ଟିକେ ସାହାଯ୍ୟ କରେ। ଏମିତି କାମ କରେ।
ଆଚ୍ଛା, ତ ଘରେ କିଏ କିଏ ଅଛନ୍ତି?
ଘରେ ଏବେ ମୁଁ, ମୋ ବାପା, ମୋ ମା, ମୋ ସାନ ଭଉଣୀ ଅଛି ଆଉ।
ଆ ତ ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ପ୍ଲସ ଟୁ ସରିଛି, ତ ପ୍ଲସ୍ ଥ୍ରୀ ପାଇଁ ଫର୍ମ ପକେଇଛି। ତ ରାଜଧାନୀ କି ବିଜେପି ଭିତରେ ଆସିବାର ସମ୍ଭାବନା ଅଛି। ସେ ଦ୍ଵିତୀୟ ଚୟନ ହବ, ତ ଦ୍ୱିତୀୟ ଚୟନରେ ଆସିଗଲେ ତ ବୋହୁତ୍ ଭଲ କଥା।
ହଁ, ମୁଁ ତ ଶୁଣିଥିଲି ଦ୍ଵିତୀୟ ଚୟନ ଛଅ ଜୁଲାଇ ରେ ବାହାରିବ ବୋଲି।
ଛଅ ଜୁଲାଇ ନୁହେଁ, ଆଜି ତାଙ୍କର ଯୋଉ ପିଲା ଯୋଉ ଓଡ଼ିଶା, ଓଡ଼ିଶା ସରକାରଙ୍କ ଯୋଉ ସେଟା ତାଙ୍କୁ ଅଣ୍ଡର ମେଣ୍ଟନାସ୍ ରେ ଥିଲା। ତ ଆଜି ମେଣ୍ଟନାସ୍ ରୁ ବାହାରିବା, ବାହାରିଲା ପରେ ଜଣା ପଡିବ କଉଠି କଣ ହବ।
ତାହେଲେ ଆପଣ କହୁଛନ୍ତି, ଯେ ଦ୍ଵିତୀୟ ଚୟନ ଟା ଆଜି ବାହାରିବ ବୋଲି?
ଉତ୍ପୀନ ଆଜି ବାହାରି ପାରେ କି ନ ବାହାରି ପାରେ କଣ ଜଣା ନାହିଁ। ସେ ମୁଁ ଦେଖୁଥିଲି ତ ଆଜି ବାହାରିପାରେ ବୋଲି କହୁଛନ୍ତି, ଦେଖେ କଣ ହଉଛି ଆଉ।
ଆଚ୍ଛା। ନାଇଁ ମୁଁ ଯେତେବେଳେ ଚାରି ତାରିଖ୍ କୁ ମୋର ଜଣେ ସାଙ୍ଗ ଟେ ଦେଖିବାକୁ କହିଥିଲା ତ ମୁଁ ଯେତେବେଳେ ତାଙ୍କ ୱେବ୍ ସାଇଟ୍ ଟା ଖୋଲିକି ଚେକ୍ କଲି ସେଥିରେ ଲେଖା ହେଇଥିଲା କି ଚାରି ତାରିଖ ବାହାରିବା ବଦଳରେ ଅ ଦ୍ଵିତୀୟ ଚୟନ ର ଯୋଉ ଲିଷ୍ଟ ବାହାରିବ ଛଅ ତାରିଖ କୁ ମାନେ ପୁରା ଲେଖା ହେଇଥିଲା ସେଇଟି।
ଦେଖିଆ କଣ ହଉଛି, କଣ ନାଇ ଦେଖିବା ଆ
ହଁ। ଯଦି ଆଜି ବାହାରିଲା ତ ଭଲ କଥା, ନହେଲେ ଛଅ ତାରିଖ କୁ ବାହାରିବ ଆଉ।
ଆଜ୍ଞା ଆଜ୍ଞା।
ତ ଦେଖିବାକୁ ଗଲେ ଆପଣଙ୍କର କୋଉ କଲେଜରେ ପଢିବାକୁ ଇଚ୍ଛା ଅଛି?
ମୁଁ ଗୋଟେ ରାଜଧାନୀରେ ପଡିବାକୁ ଇଚ୍ଛା ଅଛି ଅଧିକ।
ଆଚ୍ଛା, ରାଜଧାନୀ କାହିଁକି?
ତ ଏଇ କଲେଜରେ ବିଜେ ବି ଘର ପାଖ କଲେଜ ହଉଛି, ଦୁଇରେ ମୋ ସବୁ ସାଙ୍ଗ ସେଠି ପଢ଼ୁଛନ୍ତି। ତ ସେଠି ପଢିଲେ ତ ପ ଟଙ୍କା ଟାର ତ ପଢିବାକୁ ଇଚ୍ଛା ହବନି ତ ସେଇ ଜାଗାରେ ଛାଡୁନାହାନ୍ତି, ସେମାନେ କ୍ଲାସବନ୍ଦ କରିବେ ମୋତେ ବି ଇଛା ହବ କ୍ଲାସ ତାଙ୍କ ସହ ବୁଲିବାକୁ। ତ ମତେ ଦୂର ଜାଗାରେ ରହି ପଢିବାକୁ ଇଚ୍ଛା ହୋଉଛି।
ଆଚ୍ଛା, ତ ଯାହା କହିଲେ ଠିକ କହିଲେ ଯଦି ସାଙ୍ଗସାଥି ମାନେ ସବୁ ମିଶିକି ପଢିବ ତ ମାନେ ପାଠ ପଢାରେ ଏତେବି ବେଶୀ ମନ ଲାଗିବନି, ଖାଲି ଇଚ୍ଛା ହବ ସାଙ୍ଗସାଥି ମାନଙ୍କ ସହ ବୁଲାବୁଲି କରିବାକୁ।
ହଁ।
ଆଉ ମାନେ କଣ କୋଉ ବିଷୟ ନେଇକି ପାଠ ପଢିବେ?
ନା ମୁଁ ତ ନେଇଛି କମ୍ପୁଟର ସାଇନ୍ସ, କମ୍ପୁଟର ସାଇନ୍ସ ନେଇଛି।
ଆଚ୍ଛା। କ ହ୍ୟାଲୋ।
କହୁ ନାହାନ୍ତି?
ହଁ କ କଁ କୋଉ ବିଷୟ ନେଇଛନ୍ତି?
ମୁଁ ତ କମ୍ପୁଟର ସାଇନ୍ସ ନେଇଛି କମ୍ପ୍ୟୁଟର ସାଇନ୍ସ।
ଆଛା କମ୍ପ୍ୟୁଟର ସାଇନ୍ସ। ପ୍ଲସ୍ ଥ୍ରୀ ରେ ଯଦି କମ୍ପ୍ୟୁଟର ସାଇନ୍ସରେ ରଖିଛନ୍ତି ମାନେ ନିହାତି ଆପଣ ପ୍ଲସ୍ ଟୁରେ ବହୁତ ଭଲ ମାର୍କ ରଖିଥିବେ?
ଭଲ କଣ ସେମିତି ମାର୍କ ଅଛି ଆଉ।
କେତେ ମାର୍କ ତଥାପି ରଖିଥିଲେ?
ମୋର ପ୍ଲସ ଟୁ ରେ ଅଶି ଏଇଟି ପରସେଣ୍ଟ ଥିଲା।
ଆଚ୍ଛା ତ ଅଶୀ ପରସେଣ୍ଟ ମାର୍କ ରଖିଛନ୍ତି ଏଟା ତ ବହୁତ ଭଲ ମାର୍କ ରଖିଛନ୍ତି ଆପଣ।
ଭଲ ମାର୍କ ଭଲ କହିବ ଭଲ ତ ସେଟା ଭଲ କୁହାଯିବନି।
ନାଇ ଭଲ ତ କୁହାଯିବ ଯେତେ ଯାହାହେଲେ ବି କାରଣ ଅଶୀ ପ୍ର ଅଶୀ ପରସେଣ୍ଟ ମାର୍କ ବି କିଛି କଁ କମ ମାର୍କ ରେ ଗଣା ଯାଉନି? ପିଲା ଏତିକି ମାର୍କ ବିଜ୍ଞାନ ପଢିକି ରଖିବା ପାଇଁ ବି ମାନେ ବହୁତ ପରିଶ୍ରମ କରନ୍ତି।
ମୁଁ ବି ତ ପରିଶ୍ରମ କରୁଛି, କ ବିନା ପରିଶ୍ରମରେ ହ ମୁଁ ଅ ମତେ ମାର୍କ ମିଳିଯାଇଥାନ୍ତା କଣ?
ନା ବିନା ପରିଶ୍ରମରେ ତ ମିଳିବନି ସତକଥା ତ ଯେହେତୁ ଆପଣ ବିଜ୍ଞାନ ପଢିକି ଅଶୀ ପ୍ରତିଶତ ମାର୍କ ରଖିଛନ୍ତି ମାନେ ନିହାତି ବହୁତ ପରିଶ୍ରମ କରିଥିବେ ହିଁ ତ ଆପଣଙ୍କ ପରିଶ୍ରମକୁ ଦେଖ ଦେଖିବାକୁ ଗଲେ ଆପଣ ନିହାତି ବହୁତ ଭଲ ମାର୍କ ରଖିଛନ୍ତି।
ଆଁ।
ତ ଆଉ ଦଶମ କୋ କୋଉ ସ୍କୁଲ ରୁ ଉତ୍ତୀର୍ଣ୍ଣ କରିଛନ୍ତି?
ଉଁ ଦଶମ ମୁଁ ଆମ ଘର ପାଖରେ ଗୋଟେ ସରସ୍ଵତୀ ମନ୍ଦିର ସରସ୍ୱତୀ ବିଦ୍ୟାଳୟ ଥିଲା ସେଇ ବିଦ୍ୟାଳୟକୁ ଉତ୍ତୀର୍ଣ୍ଣ ହେଲି।
ଆଚ୍ଛା ତ ଆପଣ ବି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଢୁଥିଲେ, ମୁଁ ବି ସେଠି ପଢୁଥିଲି।
କୋଉ ସ୍କୁଲ ଟା?
ଆ ସେଇ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆମର ଏଇ ବଡ ଗଡରେ ଅଛି ଗୋଟେ ମୁଁ ସେଇଠି ପଢ଼ୁଥିଲି।
ଓହୋ। ମୁଁ ତ ଭିମଟାଙ୍କି ରେ ପଢୁଛି ନା?
ଓହୋ ତାହେଲେ ଆପଣ ଭୀମ ଟାଙ୍କିରେ ଥିଲେ?
ଆଜ୍ଞା।
ଆ ତ ଆପଣ ପ୍ରାଥମିକ ମାନେ ପୁରା ଆରମ୍ଭରୁ ପଢୁଥିଲେ ନା ଅଧ୍ୟାୟରୁ ସେ ବିଦ୍ୟାଳୟକୁ ଯାଇଥିଲେ?
ମୁଁ ପ୍ରଥମରେ ପଢ଼ୁଥିଲି।
ପୁରା ପ୍ରଥମ ରୁ ମାନେ ପୁରା ଛୋଟ ବେଳୁ ଆପଣ ସେଇ ବିଦ୍ୟାଳୟରେ ପଢୁଛନ୍ତି?
ଆଜ୍ଞା।
ଆରେ ଭଲ କଥା ତ। ମୁଁ କିନ୍ତୁ ମୁଁ ମୁଁ କିନ୍ତୁ ପ୍ରଥମେ ସାଇ ବୀଣାପାଣୀ ରେ ପଢୁଥିଲି। ତାପରେ ଯେହେତୁ ସେ ବିଦ୍ୟାଳୟ ଟା ମାନେ ଉମ୍ ଅଲଗା ଗୋଟେ ଜାଗାକୁ ଘୁଞ୍ଚି ଗଲା। ଆଉ ମାନେ ଆମ ଘର ଠାରୁ ସେ ବିଦ୍ୟାଳୟ ବୋହୁତ ଦୂର ହେଲା। ଆଉ ବର୍ଷା ଦିନେ ବି ବୋହୁତ ଅସୁବିଧା ସମ୍ମୁଖୀନ କରିବାକୁ ପଡିଲା। ତ ସେଥିପାଇଁ ମ୍ ମତେ ମାନେ ମୁଁ ଘର ଲୋକ ସେଇ ବିଦ୍ୟାଳୟରୁ କାଢି ଆଣି, ମତେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଢେଇଲେ।
ଓହୋ। ଆଚ୍ଛା ଏମିତି କଥା କି?
ହଁ। ମୁଁ ଚତୁର୍ଥ ଶ୍ରେଣୀରୁ ସେ ବିଦ୍ୟାଳୟରୁୁ ପଢିଲି। ତାପରେ ଦଶମରେ ସେ ସେଇଠୁ ଉତ୍ତୀର୍ଣ୍ଣ କରିଛି ଆଉ।
ଦଶମ ରେ ତ ଆପଣ ସେ ଯା ହୋଲଡର ସହ ସାଙ୍ଗ ହେଇଥିବେ?
ହଁ। ହଁ। ମାନେ ମୁଁ କେବେ ଭାବିିନଥିଲି ମାନେ ସାଙ୍ଗସାଥି ମୁଁ ଭଲସେ ବନେଇି ପାରିବିକି ନାଇଁ, କିନ୍ତୁ ଭଗବାନ କୃପାରୁ ବୋହୁତ ଭଲ ସାଙ୍ଗସାଥି ମୁଁ ବନେଇବାକୁ ସକ୍ଷମ ହେଇପାରିଥିଲି। ଆଉ ଜଣେ ଭଲ ପୁରୁଷ ବନ୍ଧୁ ବି ମୋର ହେଇଥିଲେ। ତ ଭଲ ବିତିଥିଲା ମୋ ଜୀବନ।
ହୁଁ।
ହୁଁ। ତାପରେ ଆପଣ ଦଶମ ପରେ ମାନେ କୋଉଠି କଣ ସବୁ ପଢାପଢି କଲେ?
ଦଶମ ପରେ ମୁଁ ପ୍ଲସ ଟୁ କେମ୍ ବି ବି କଟକ ରେ କରିଥିଲି। କେମ୍ ବି ବି କଲେଜରେ କରିଥିଲି।
କେମ୍ ବି ବି ଯୋଉଟା କି କେବଳ ବିଜ୍ଞାନ ପାଇଁ?
ଆଜ୍ଞା ଆଜ୍ଞା।
ଆ ସେଇ ସେଇ ସେଇ ବିଦ୍ୟାଳୟ ବିଷୟରେ ମୁଁ ବୋହୁତ ଶୁଣିଛି। ମାନେ ସେଇଟା ଗୋଟେ ବହୁତ ଭଲ କଲେଜ ଟା।
ହୁଁ ସେମିତି ଆଉ।
ତ ସେଥିପାଇଁ ଆପଣ ଏତେ ଭଲ ମାର୍କ ରଖିଛନ୍ତି ଆଉ। ଆପଣଙ୍କର ପାଠ ପଢାରେ କୌଶଳତା ପୁଣି ଏତେ ଭଲ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବି ହେଇଛନ୍ତି। ତ ଜଣା ପଡୁଛି ଆପଣ କେତେ ଭଲ ପାଠ ପଢୁଛନ୍ତି ପୁଣି କେତେ ଭଲ ବିଦ୍ୟାଳୟରେ ବି ତ୍ତିର୍ଣ୍ଣ।
ହଁ।
ତ ଆଗକୁ ତ ଆଗକୁ କଣ କରିବାକୁ ଇଚ୍ଛା ଅଛି?
ଆଗକୁ ସେମିତି କିଛି ଭାବିନି। ଆଗକୁ ଦେଖିଆ କଣ ହଉଛି? ସମ୍ମାନ ଚିନ୍ତା କରିବାହବ।
ହଁ। ତଥାପି ମାନେ କିଛି ତ ଗୋଟେ ଉଦ୍ଦେଶ୍ୟ କି ଲକ୍ଷ୍ୟ କିଛି ଗୋଟେ ଥିବ କରିବାର?
ଉଦ୍ଦେଶ୍ୟ ତ ସଫ୍ଟୱେୟାର ଇଂଜିନିୟର ହେବାକୁ ଇଚ୍ଛା ଅଛି।
ସଫ୍ଟୱେୟାର ଇଞ୍ଜିନିୟର।
ହଁ ଆଜ୍ଞା।
ଆ କିନ୍ତୁ ସେଇଟା ହିଁ କାହିଁକି?
ସଫ୍ଟୱେୟାର ଇଞ୍ଜିନିୟରେ ପଇସା ଅଛି। ଆଉ ଆଉ କୋଉ ଇଏରେ ପଇସା ଅଛି। ପଇସା ନାଇଁ ତ ସବ୍
ତ ଆପ୍ ଆପଣଙ୍କ ପରିବାରରେ କିଏ ଏଇ ଚାକିରୀ କରୁଛନ୍ତି?
ହଁ ମୋର ଅଛନ୍ତି ମୋ ଭାଇ ଅଛନ୍ତି ଦାଦା ଅଛନ୍ତି ସେ ଅଛନ୍ତି। ବହୁତ ଜଣ ଚାକିରି କରିଛନ୍ତି ସଫ୍ଟୱେରରେ ଚାକିରି କରିଛନ୍ତି।
ଆଚ୍ଛା ଏମିତିଆ କଥା ତାହେଲେ।
ହଁ ଆଜ୍ଞା।
ତାହେଲେ ସମସ୍ତେ ବହୁତ ଭଲ ପଇସା ରୋଜଗାର କରୁଥିବେ?
ହଁ ଆଜ୍ଞା।
ଆ ଆଉ ଆପଣଙ୍କ ବାପା କଣ କରନ୍ତି?
ମୋ ବାପାଙ୍କର ବିଜନେସ୍ ଅଛି ପ୍ଲସ୍ ସମ୍ବାଦରେ ଅଛନ୍ତି।
ଆଚ୍ଛା ତ ବହୁତ ଭଲ କଥା।
ହଁ ଆଜ୍ଞା।
ହଁ। ଆଉ କଣ କୁହନ୍ତୁ?
ଆ ଆଉ କଣ କହିବି କଥା ହଉଛି ଏଇଆ।
ଆଉ ଆପଣଙ୍କ ସାନ୍ ଶୁଣିଥିଲି ସାନ ଭଉଣୀ ଅଛି ସିଏ କଣ ପଢାପଢି କରୁଛନ୍ତି?
ସିଏ-ଏ ଏବେ ତ ପ-ଅ-ଅ ପଢୁଛି ଅଷ୍ଟମ ଶ୍ରେଣୀରେ ପଢୁଛି। ତ-ଅ-ଅ ତ ଆଉ କଣ କହିବି?
ଅ-ଅ କୋଉ ବିଦ୍ୟାଳୟରେ ପଢୁଛନ୍ତି ସେ?
ଏ-ଏ ତା ତମେ ଯୋଉ ବିଦ୍ୟାଳୟରେ ପଢୁଛ ସେ ସେଇ ବିଦ୍ୟାଳୟରେ ପଢୁଛି।
ଆଚ୍ଛା ତ ଏଇ ବଡ ବଡ ସରସ୍ୱତୀରେ?
ଆଜ୍ଞା।
ଆରେ ଭଲ ତାହେଲେ ଆଉ। ସେ ତାହେଲେ ଏବେ ଅଷ୍ଟମ ଶ୍ରେଣୀରେ ଅଛନ୍ତି?
ଆଜ୍ଞା?
ସେ ତାହେଲେ ଏବେ ଅଷ୍ଟମ ଶ୍ରେଣୀରେ ଅଛନ୍ତି?
ଆଜ୍ଞା।
ଉଁ-ଉଁ-ଉଁ। ଆଉ-ଉ-ଉ-ଉ ମାନେ ସିଏ ମାନେ ତାଙ୍କ ପଢାପଢି ସବୁ କେମିତି ଚାଲିଛି ମୁଁ ତ ଏବେ ଶୁଣିଥିଲି ଅଷ଼୍ ଟମ୍ ରୁ ବୋର୍ଡ ହେଇଯାଇଛି ବୋଲି?
ହୁଁ ସେମିତି ପଢିଛି ଆଉ।
ଆଚ୍ଛା, ତ ଦଶମ ସରିଲା ପରେ ତାଙ୍କର କଣ ପଢିବାର ଉଦ୍ଦେଶ୍ୟ ଅଛି?
ସେ ବିଜ୍ଞାନ ପଢ଼ିବ ବୋଲି ଭାବିଛି।
ବିଜ୍ଞାନ, ଆପଣଙ୍କ ଭଳି ନାଇଁ?
ହଁ ଆଜ୍ଞା।
ହୁଁ, ତାହେଲେ ଭାଇ ଭଉଣୀ ଦି ଜଣଙ୍କର ମାନେ ପାଠ ପଢାରେ ଦକ୍ଷତା ବହୁତ୍ ଭଲ ଅଛି।
ସେତେ ସେମିତି ଭଲ କଣ ଦଶମରେ ତ ମୋର ଯେତିକି ରଖିବା କଥା ଭାବିଥିଲି ସେତିକି ରଖି ପାରିଲିନି ବହୁତ୍ କମ୍ ଥିଲା ତ-ଅ-ଅ ସେ ସେଥିପାଇଁ ସେ ତାର ପଢା ଭଲ ପଢାପଢି ବି ତାର ଭଲ ଚାଲିଛି।
କିଛି ନାହିଁ କିଛି ନାହିଁ ଯଦି ଦଶମରେ ଯଦି ଆପଣ କମ୍ ରଖିଥିଲେ ଆପଣ ସେଇ ଅନୁସୁତି ପୁଣି ଦି ବର୍ଷ ପରିଶ୍ରମ କରିକି ଅ-ଅ ଦ୍ଵାଦଶରେ ବି ବହୁତ ଭଲ ମାର୍କ ରଖିଲେ। ଆଉ, ଆଉ ପୁଣି ଆଗକୁ ସ୍ନାତକ ଶିକ୍ଷା ବି ଅଛି ତ ଆପଣ ସେ ଏଠି ବି ଭଲ କରିବେ, ମୋର ଆଶା ଅଛି।
ଉଁ-ଉଁ-ଉଁ ଦେଖାଯାଉ କଣ ହଉଛି।
ହଁ ନିହାତି, ଆଚ୍ଛା ତ ମୋର ଟିକେ ଏବେ ଟିକେ କଣ କାମ ଅଛି, ମୋ ମାମା ଡା କୁଚନ୍ତି ତ ମୁଁ ଯାଉଛି, ମୁଁ ଆପଣ ସହ ପଛେ କେବେ କଥା ହେବି।
ହଉ।
ହଁ, ହଁ।